କିଣଙ୍କ କରୁଚୁ?
ମୁଁ ବସିସିଛ ଆଉ।
କୋଉଠି ବସିଛୁ?
ଆମ ଘରେରେ।
ଘରେ
ହୁଁ।
ଆଉ। ଅଛି।
ବସିକି କଣ କରୁଛୁ।
ରଷେଇ
ହୁଁ ହୁଁ। ନା ଖାଇଲୁ କଣ ଖାଇୁ ନା?
ଏ ଖାଇବି କଣା ରୁଟି ଏ ରୁଟି ସନ୍ତୁଳା କ୍ଷୀର ଫିର କଣ। କଣ ସବୁ ହଉଛି ଖାଇବି ଆଉ।
ହୁଁ ହୁଁ।
ତୁ ଖାଇଥିଲୁ?
ଖାଇମି ଖାଇମି।
କଣ ଖାଇବୁ।
ଭାତ ଭାତ ବି ରୁଟି ଖାଇବମି।
ଓ ହୋ ରୁଟି ଆଉକଣ?
ଆଉ କଣ ଯାନି ବାହାରେ ବସିଛି ଘ ଯା
କି ବାାରେ କଣ ପାଇଁ ବସିଚୁ ଘର ନାଇ?
ହିଁ ଆମରପା ଘର ନାଇଁ ଘରୁ ବିଦା କରିଦେଛନ।
କି ଘରୁ କଣ ବିଦା କରି ଦେଇଚନ୍ତି?
ଝଗଡ଼ା
ଆଁ?
ଝଗଡ଼ା କରିକି
କି ଝଗଡ଼ା କାଇଁ କଲୁ?
ଇଚ୍ଛା ହେଲା।
ଇଛା ହେଲା କଣ ପାଇଁ ଝାଗଡ଼ା କାଇଁ କରଥିଲୁକି ଇଛା ହେଲା।
ହେଲା ତ ଆଉ ତୁ ତମ ଘରେ ଝଗଡା କରୁନା କି?
କାଇଁ ମୁଁ ତ କାଇଁ କାହା ସଇତ ଝଗଡା କରେ ନା। ଓଲଟି ମୋ ମୋହିତ ସହିତ ଝଗଡା କରନ୍ତି। ଝଗଡା କା ସହିତ କରିଥିଲୁ? ଝଗଡ଼ା କା ସଇତ କରିଥିଲୁ?
ନାଇଁ ମୋ ଭାଇ ସହିତ
ତୋ ଭାଇ କଣ ଚଗୁଲ ଟେ କି?
ହଁ ବେଶୀ ଖାଲି ମୁହଁ କୁ ମୁହଁ କୁ ମାରିବା ପାଇଁ ଇଛା
ଏ ହଉ ତମ ଝିଅ ଗୁଡା ତ ସାରୁ ଭଲ ଗୁଡା ହୁଁ। ଆଁ।
ହୋଉ
ଠେଙ୍ଗା ପହଁରା ଯାହା ମିଳିବ ସେଇଥିର ବାଡେଇବା କଥା
ହୁଁ।
ଆଉ କଣ କହ
ଆଉ କଣ କହିବି ଆଉ ତୋର କୋ କୋଉଦିନ କଣ କଲେଜ ଖୋଲା ହବ? କୋଉଦିନ?
ଖୋଲିଲାଣି ଯାଇନି ଆଉ କାଲିଠୁ ଖୋଲିଲାଣି
ଫେରେ ଯିବୁ କୋଉଦିନ?
ଏଇ ଇଚ୍ଛା ହଉନି ଯିବାକୁ
ଜୀବ ଇଚ୍ଛା ହଉନି କଣ ପଢୁଚୁ କଣ ଏବେ?
ନର୍ସିଂ
ନର୍ସିଙ୍ଗ କଣ କୋଉ ପୋଷ୍ଟ?
ଯିଏନା
ଜିନିମ
ହୁଁ।
ଜେ ନେମ ଜି ଏ ନର୍ସିଙ୍ଗ କେତେ ତିନିଟା ପୋଷ୍ଟ ବା?
ହୁଁ।
ସବୁ ଭଲ କଣ ଯି ଏ ନେ ମ?
ଏ ନେମ ଜେ ନେମ ବେଷ୍ଟ।
ସବୁଠୁ ଭଲ କୋଉଟା?
ବି ଏସ୍
ସେରା କଲେ କଣ ହବ ସବଠୁ ଅଧିକ ପଇସା ମିଳିବ ନା କଣ
ହୁଁ।
ସେଇରା କଲୁନୁ
ଜାଣି ପାରିଲିନି ଓଯେଇ ଏଗ୍ଜାମ୍ ଦେଇ ନଥିଲି।
ଜାଣିଥିଲେ ଦେ ଦେଇ
ହୁଁ।
ଟପର ହେଇ ଯାଇଥିଲୁ।
ହଁ।
କଣ?
ତୁ କୋଉ ରୋଷେଇ ଜଣିଛୁ କଣ? ହୁଁ।
ସବୁ ରୁଷେଇ ରୁଷେଇ କରି କରି କଣ ସଉ
ଚିକେନ ତରକାରୀ କେମିତି କରନ୍ତି କହ ତ?
ଚିକେନ ମୁଁ ନନ୍ଭେଜ୍ ଖାଏନା।
ତଥା ଖାଉଥିଲୁ। ଆଗରୁ ଏତବେଳେ ଖାଉଥିଲୁ ଜାଣିଥିବୁ ତ
ଆଗରୁ କଣ ଫାଷ୍ଟ କଣ ହୁଏ କୋ ଆଳୁ କଟିଦିଲୁ ଆଳୁ କାଟିକି ଇଏ କରିଦେଲୁ ଭା ତେଲରେ ତେଲଇ କରିସାରିଲା ପରେ ଉଁ ତାପରେ ମସଲା ସବୁ ପିଆଜ ଟମାଟ୍ରୋ ହେରିକା ସବୁ ପକେଇଲୁ ଜିରା ଫିରା ଯାହା ଫୁଟେଇବା ପକେଇଲୁ ତେଜପତ୍ର ପକେଇଲୁ। ହଁ ତଜେପେଜ ପତ୍ର ପ ପକେଇକି ମସଲା ଟା କଷିବୁ ମସଲା କଷିବି ଭଲ
ନା ଫାଷ୍ଟ କଣ ଫାଷ୍ଟ କଣ ପଡିବ?
କଣ ପୁଡିବ ମାନେ
ତେଲ ପକା ହେଲା ତେଲ ପଡିକି କଣ ପଡିବ?
ତେଲ ପଡି ସବୁ ପଡିବ ଜିରା ଫୁଟଣା ଜିରା ନାଇଁ ଫୁଟଣ ପଡିବ ଖାଲି। ତାପରେ ଏ ସବୁ ପିଆଜ ପଡିବ। ପିଆଜ ପଡି
ଆଉ ଗୋଟା ମସଲା କେବେ ପଡିବ କେତେବେଳେ ପଡିବ?
ଗୋଟା ମସଲା ଯୋଉ ବା ଏଥିରେ ପକେଇ ଦେଇଥିବ। ଆଳୁ ଆଳୁ ଭାଜିଲା ବେଳେ
ଓ ଆଳୁ ଭାଜିଲା ବେଳକୁ ଗୋଟା ମସଲା। ହଁ ତାପରେ
ଗୋଟା ଅଛି ନା ପ ପକେଇଲେ ଭଲ ନାହିଁ ସେଇଥିପାଇଁ ଗୁଣ୍ଡ ମସଲା ଆଣିକି ପକେଇବ ଭଲ। ତାପରେ ଆମର ଅଦା ରସୁଣ ପେଷ୍ଟ ଟମାଟର ଫମାଟର ପେଷ୍ଟ ପକେଇଲୁ ତାପରେ ଆମର କଷି ସାରିଲା ପରେ ତେଜପତ୍ରଟି କି ହେଲା ତେଜପତ୍ର ପରେ ଆଉରି ଭଲସେ ଟିକେ ପାଣି ଦେଇକି ଚିକେନ୍ ଟା ପକେଇବୁ। ଚିକେନ୍ ଟା ପକେଇିଲା ପରେ ଆ ସିଏ ସିଝିବ ତାକୁ ଭଲସେ କଷିବୁ କଷିବୁ କଷିବୁ ସିଝିଲା ପର୍ଯ୍ୟନ୍ତ। ହେଲା ସେ ଯେମିତି ପୁରା ଅଶୀ ନବେ ପରସେଣ୍ଟ ହେଇଯିବ ତାପରେ ଏ ସେଥିରେ ପାଣି ଦେଇକି ଉଁ ଆଳୁ ଠ ପକେଇକି ଢାଙ୍କି ଦବୁ ତାପରେ ହେଇ ସାରିଲା ପରେ ତରକାରୀ ଉଁ ଜିରା ଗୁଣ୍ଡ ଉପରେ ଟିକେ ପକେଇଦବୁ ଗରମ ମସଲା ଜିରା ଗୁଣ୍ଡ
ହୁଁ। ଚିକେନ ତରକାରୀ ରେ ଜିରା ଗୁଣ୍ଡ ପଡିବ।
ହଁ ତୁ ଜାଣିନୁ ବେ ସେ‌ ପଡେ ଟେଷ୍ଟ ଟା ଅଲଗା ହୁଏ। ତୁ ତୁ ଯା
ତାପରେ ଧଣିଆ ପତ୍ରରେ ଉପରେ ପକେଇ ଦବୁ।
କଣ?
ଧଣିଆ ପତ୍ର ଯଦି ଥିବ ଟିକେ ପକେଇଦବୁ ଉପରେ ଆଉ
ହୁଁ।
ତାପରେ ଆରାମ ସେ ପୁରା ଟାଟିଆରେ ଭାତ ସହିତ ନହେଲେ ଯଦି ଅଳ୍ପ ଝୋଳ କ କରିଥିବ ତାହେଲେ ରୁଟି ହେବେ ଖାଇବ ଉଠିବୁ।
ତୁ କେତେ ଥର
ହୁଁ ମୁଁ ଜମା ଖାଏନି ମତେ ଭଲ ଲାଗେନା ମୁଁ ନନ୍ଭେଜ୍ ମୁଁ ଭେଜିଟରିଆନ୍ ନା।
ଉଁ ହୁଁ ତୁ ଛୋଟ ବେଳୁ କେବେ ଖାଇନୁ?
ଏ କେତେବେଳେ କେମିତି ଗୋଟେ ଖାଇଦଉଥିବି ଆଉ।
ହୁଁ ତମ ଘର ଚିକେନ କିଏ ଭଲ ରାନ୍ଧନ୍ତି।
ଆମ ଘରେ
ହୁଁ।
ମୋର ବୋଉ
ଆଉ ତମ ଘରେ ଏତ
ଆଁ?
ଦିଦିଆରେ କିଛି
ହୁଁ। ମୁଁ ବି ସୁଦୁ ଅଳସେଇ ଖାଲି ଏଇ ସକାଳୁ ଉଠିବ ଟିକେ କଣ ଉଁ ଟୁ ଦାନ୍ତ ଘଷିଦେଇ ଖାଇକି ଫୋନ୍ ଟିପିବ ଟିପିବ ଟିପିବ ତାରେ ବୋଉ ଡାକିବ ଏତୋଳେ ଟିଏ ଆ ହେଠି କଁ ଟିକେ ନାକୁରୁ କଣ କାମ କରିଦବ ରୁଟି ଫୁଟି ରୁଟି ଫୁଟି କରିକି ତାପରେ ସଇଲା, ଫେର୍ ଫୋନ୍ ଟିପିବ ଟିପିବ ଟିପିବ ଟିପିବ ପୁରା ଶୋ ଖାଇକି ଫେରେ ଶୋଇବ। ଫେରେ ଫେରେ ଶୋଇକି ଉଠିକି ଖାଇବ। ଫେରେ ଫେରେ ଫୋନ ଟିପିବ ଟିପିବ ଟିପିବ ଫେରେ ଶୋଇପଡ଼ିବ। ଫେର ଶୋଇପଡ଼ିବି ଉଠିକି ଫେର ଚାରିଟା ବେଳେ ଫେର ମୋବାଇଲ୍ ଦେ ତାର ରାତିରେ ଖାଇ ଦେଇ ଶୋଇପଡ଼ିବୁ। ରାତି ତିନିଟା ବୋଧେ
ବାପା ତମ ପୁଅ ଭଲ ଅଛି।